ହଁ ଆପଣ ଏବେ କଣ କରୁଛନ୍ତି ନା ବସିଛନ୍ତି?
ନା ବସିଛି ଆଉ।
ଓହୋ ତ ମୁଁ କଅଁ କହୁଥିଲି କି ଆପଣଙ୍କର ଗଣେଶ ପୂଜା କେମିତି କଣ ପହଞ୍ଚେ? ପାଳନ କରନ୍ତି ଟିକେ କହିଲେ
ଗଣେଶ ପୂଜା ତ ଆମର ଏଠି ବହୁତ୍ ଧୂମଧାମ୍ ରେ ପାଳନ କରାଯାଏ। ଆମ ଘରେ ଗଣେଶ୍ ପୂଜା ହୁଏ ତ ଆମେ ତା ପୂର୍ବ ଦିନରୁ ହିଁ ସବୁ ପ୍ରସ୍ତୁତି ଆରମ୍ଭ କରିଦଉ। ଗଣେଶ ପୂଜା ତ ମୋର ଗୋଟେ ପ୍ରିୟ ପର୍ବ। ତ ଆମ ଘରେ ଯେହେତୁ ହୁଏ ଅଁ ତାପୂର୍ବ ଦିନ ରୁ ଆମେ ଘର ସବୁ ସଫା କରୁ ହୁଁ ଘର ସଫା ତ ଆମର ଚାରି ପାଞ୍ଚ ଦିନ ଆଗରୁ ହିଁ ହେଇଯାଏ।
ସବୁଦିନ୍ ଘର ଝଡା ଝଡି ସଫା ହୁଏ ତା ପୂର୍ବ ଦିନ କିନ୍ତୁ ଅଧିକା ପ୍ର ପ୍ରସ୍ତୁତି ନିଏ ଘର ସଜାସଜି ହୁଏ ଆଁ ଯୋଉଠି ପୂଜା ହବ ଆମେ ସେ ମଣ୍ଡପ ସଜାଡ଼ୁ ଅ ସବୁ ଅ ଗଣେଶଙ୍କୁ ମୂର୍ତ୍ତି ଆଣି ରଖୁ ଅଁ ବସ୍ଥ୍ର ଫଳମୂଳ ସବୁ ଆଣି ଆମ ଘର ପାଖରେ ଏଇଠି ଆମର ଖାଲି ହୁଏ। ତ ସମସ୍ତେ ଆମ ଘରୁକୁ ଆସନ୍ତି ପୂଜା କରିବା ପାଇଁ। ତ ଆମେ ସମସ୍ତେ ସାଙ୍ଗ ହେଇକି ଘର ସଜାଡ଼ୁ। ଆଃ ଆମେ ବହୁତ ଭଲ ଭାବରେ ସେ ମଣ୍ଡପକୁ ସଜେଇବୁ। ତା ପରଦିନ ପୁରା ଭୋରୁ ଅଁ ନନା ଆସନ୍ତି ପାନଷ୍ଟା ବେଳେ ତ ଆମେ ଗାଧେଇ ପାାଧେଇ ସବୁ ପ୍ରସ୍ତୁତ ହେଇଯାଇଥାଉ ପୂଜା ପାଇଁ। ଆଁ ନୂଆ ଡ୍ରେସ୍ ହୁଏ ଆମର। ସମସ୍ତଙ୍କର ନୂଆ ଡ୍ରେସ୍ ହୁଏ। ଆମେ ନୂଆ ଡ୍ରେସ ପିନ୍ଧି ପୂଜାରେ ବସୁ। ଉଁ ଫଳମୂଳ ସବୁ ଭୋଗ ହୁଏ। ଯିଏ ଯାହା ଭୋଗ ଆଣିକି ଆସନ୍ତି। ତ ଆମେ ପୂଜା କରୁ ଆଉ। ଆଉ ତମର ସେଇଠି କେମିତି ହୁଏ?
ତ ଆମର ବି ଏଇଠି ସେମିତି ବହୁତ ଭଲ ଭାବରେ ହୁଏ, କାରଣ ଗଣେଶ ଠାକୁର ହେଲେ ବିଘ୍ନବିନାଶକ। ତ ଆମେ ବି ସେମିତି ତା ପୂର୍ବରୁ ହିଁ ମାନେ ସପ୍ ଫା ସଫି କରିଦଉ। ଆମର ଏଠି ଘରେ ମାନେ ଆମ ପାଖ ପଡ଼ିଶା ତାଙ୍କ ଘରେ ହୁଏ ଗଣେଶ ପୂଜା। ଆମେ ସେ ସେଇଠି କରୁ ମିଶିକି। ଆଉ କିନ୍ତୁ ସମସ୍ତେ ମିଶିକି ପାଞ୍ଚ ଛଅ ଦିନ ପୂର୍ବରୁ ହିଁ ମାନେ ତାଙ୍କ ଘର ଘର ଚାରିପଟ ଭିତର ପରିଷ୍କାର କରିଦଉ ଯୋଉଠି ପୂଜା ହବ ବୋଲି। ମିଶିକି ସବୁ କଂ ସମସ୍ତେ କରୁ। ଆଉ ଦୁଇ ଦିନି ଆଗୁରୁ ମୂର୍ତ୍ତି ଆଣୁ ଭାରି କାରଣ ମୂର୍ତ୍ତି ଦୋକାନଟା ଜାଣିଥିବେ ଗଣେଶ ପୂଜା ପାଇଁ କେତେ ଭିଡ ରୁହେ ତ ଆଗୁଆ ଆଣୁ ଭାରି ଆଉ। ଆଣି ସାରିଲା ପରେ ସବୁ ଯୋଉ ପତାକା କାଟୁ, କଲର କ ସବୁ ମିଶିକି ଅଠାରେ ମାରୁ। ଆଉ ମାରିକି ଠାକୁରଙ୍କ ପୂଜା ପାଇଁ ଯୋଉ ଆସ୍ଥାନ ରହିବେ ସେଇଠି ସଫା କରିକି ଭଲସ୍ ସେ ସେଦିନ ସକାଳୁ ସ ଆଗୁରୁ ସଫା ହେଇଥାଏ ଆଉ ଥରେ ଆମେ କଣ କରୁ ନା ଆଗ ସେ ବାହାରଟା ଗୋବରରେ ଲିପି ଦଉ। ଆଉ ତା ପରେ ସେ ଭିତରଟା ଯୋଉଠି ଠାକ୍ କୁର ବିରାଜମାନ କରିବେ ସେଇଠି ଗଙ୍ଗା ଜଳ, ମହୁ ଏମିତି ପକେଇକି ସେଇଟା ଛିଞ୍ଚି ଫୁଲ ଦୁବ ଦ୍ଵାରା ସେଇଠି ଗୋଟେ ଧୂଆ ମାନେ କପ୍ ପଡା ପଡେ ତଳେ ଆଉ ଗୋଟେ ନୂଆ କପଡା ପଡେ ସେଇ ଯୋଉ ଆମର ଆସ୍ଥାନ ଉପରେ ସେଇଠି ଠାକୁର ସ୍ଥାପନା କରୁ। ଠାକୁରଙ୍କ ଚାରିପଟେ ଆମେ ପୁରା ଗେଣ୍ଡୁମାଳ, ଦୁବ ଯେହେତୁ ଗଣେଶଙ୍କର ସବୁ ଠୁ ପ୍ରିୟ ତ ସେଥିପାଇଁ ଦୁବ ଚାରିପଟେ ଲଗେଇକି ସଜଉ। ଆଉ ତା ପରେ କଳସ ଆଗ ତ କଳସ ହିଁ ସବୁ ପୂଜାରେ ଗଣେଶ ପୂଜା ବୋଲି ନୁହଁ ଆ ଗ କଳସ ବସିଲେ ହିଁ ଅନ୍ୟ ସବୁ ତା ପରେ ପୂଜା ଆରମ୍ଭ ହବ। ପଇଡ଼ ଦେଇକି ବସିବ। ତା ପରେ ନନା ଆସିକି ପୂଜା କରନ୍ତି, ଭୋଗ କରନ୍ତି, ପୁଷ୍ପାଞ୍ଜଳି ଦଉ। ସେଇଠି ବହିବି ରଖୁ। ପୁଷ୍ପାଞ୍ଜଳି ଦେଲା ପରେ ଭୋଗ ରାଗ ନେଇକି ଅଙ୍ଗାର ନଉ ସେଠୁ ଯୋଉ ହୁମୋ ହେଇଥାଏ ସେ ଅଙ୍ଗାର ନେଇ ମୁଁ ଣ୍ଡରେ ମାରିକି ସବୁଆଡ଼େ ଭୋଗ ବାଣ୍ଟୁ, ତା ପରେ ଆମେ ଯାହା ଖାଉ। ତ ଆପଣ ଜାଣିଥିବେ ଯେ ଏବେକା ତ ପୂଜା ଏମିତି। କିନ୍ତୁ ଆମେ ଯେତେବେଳେ ସ୍କୁଲ ସମୟରେ ଗଣେଶ ପୂଜା କରୁଥିଲୁ ବହୁତ ଖୁସି ଲାଗୁ କାରଣ ଗଣେଶ ପୂଜାର ଆ ପୂର୍ବ ପ୍ରସ୍ତୁତି ମୁଁ ବହୁତ ଜୋରସୋରରେ ହୁଏ। ଆଠ ଦିନି ପୂର୍ବରୁ ହିଁ ଆଉ କ୍ଲାସ ଯେତେବେଳେ ମାନେ ଖାଇସାରିଲା ଖାଇବା ଛୁଟି ପରେ ମିଟିଂ ହୁଏ ତ କ୍ଲାସ ବାତିଲ୍ ହେଇଯାଏ। ଆଉ ସାରମାନେ କହି ଦିଅନ୍ତି ଯେ ତମେ ତମ ଘରୁ ଆଣିବ ଘଣ୍ଟ ସିଏ ଆଣିବେ ଘଣ୍ଟି। ଏମିତି ମାନେ ସମସ୍ତଙ୍କୁ ଦାୟିତ୍ଵ ଦିଅନ୍ତି ଏବଂ ଗଣେଶ ପୂଜା ପୂର୍ବ ଦିନ ତ ସ୍କୁଲ୍ ପୁରା ମାନେ ପାଠ ପଢା ବନ୍ଦ ଥାଏ। କିନ୍ତୁ ସଜାସଜି ପାଇଁ ଯାଉ। ଘର ସ ମାନେ ସ୍କୁଲ୍ ଚାରିପଟ ସଫା କରୁ। ସେଇ ଆ ଶ୍ରେଣୀ ଗୃହ ବି ସ ଫା କରୁ ଯୋଉଠି ମାନେ ଗଣେଶ ଠାକୁର ରହିବେ। ଆଉ ସବୁ ପତକା କାଟିକି ଅଠା ତିଆରି କରିକି ଲଗଉ। ଆଉ ନିମନ୍ତ୍ରଣ ପତ୍ର ସବୁ ଦୁଇ ତିନି ଦିନ ଆଗୁରୁ ସବୁ କ୍ଲାସରେ ଆମେ ସବୁ ଲେ ଲେଖିଦଉ ମାନେ ସାର୍ ମାନେ ଯୋଉ ସ୍କୁଲର ନାଁ କହିବେ ତ ସେ ଯୋଉ ଗୁରୁଜନ ମାନେ ଯଉ ସମ୍ମାନୀୟ ବ୍ୟକ୍ତି ମାନଙ୍କ ପାଖକୁ ଲେଖିକି ନିଜେ ବି ନେଇକି ସାର୍ ମନ ଠିକଣା ପଚାରି ଦେଇକି ଆସୁ ସେହି ମତେ ସେଇଟା ବହୁତ ଭଲ ଲାଗେ। ଆଉ ଆପଣ ଏମତି ସ୍କୁଲ ସମୟରେ ଗଣେଶ ପୂଜାରେ କଣ କେମତି କଣ କରନ୍ତି?
ହଁ ଆମ ସ୍କୁଲ ଟାଇମରେ ତ ଗଣେଶ ପୂଜା ବହୁତ ମଜା ଲାଗେ। ଆପଣ ଯେମିତି କହିଲେ ଆମେ ବି ସେମିତି କରୁ ତ ସବୁ ସ୍କୁଲରେ ତ ସମାନ ହିଁ ହୁଏ ଏମିତି ଆମକୁ ବହୁତ ମଜା ଲାଗେ ଆମେ ସାଙ୍ଗମାନେ ବହୁତ ଖୁସି ହେଇଯାଉ କି କ୍ଲାସ୍ ସବୁ ବାତିଲ୍ ହେଇଯିବ। ସାଙ୍ଗସାଥି ମିଶି ଘର ସବୁ ଶ୍ରେଣୀ ଗୃହ ସଫା କରୁ। ଆଉ ନୂଆ ଡ୍ରେସ୍ ସମସ୍ତଙ୍କର ହୁଏ ଆମ ସ୍କୁଲରେ ଖାଇବା ପିଇବା ବି ହୁଏ। ଉଁ ପୂଜା ସରିଲା ପରେ ସମସ୍ତଙ୍କ ପାଇଁ ଖାଇବା ବ୍ୟବସ୍ଥା ହେଇଥାଏ। ତ ସେଇଟା ଅଧିକା ଖୁସି ଲାଗେ ସାଙ୍ଗମାନେ ମିଶି ଆମେ ପୂଜା କରୁ। ହଁ ଘରୁ ଯିଏ ଯାହା ନଡ଼ିଆ ଫୁଲ ମୁଁ ସବୁବେଳେ ଧୁବହାର କରିକି ନେଇକି ଯାଏ ତ ହଁ ସ୍କୁଲ ବେଳେ ତ ସେ ମଜା ହିଁ ଅଲଗା ଥିଲା। ତ କର୍ତ୍ତାରେ ବସିବା ପାଇଁହିଁ ଆମର କିଛି ସାଙ୍ଗ ପିଲା ମାନେ ସବୁବେଳେ ଝଗଡ଼ା ଲାଗନ୍ତି କି କିଏ କର୍ତ୍ତା ବସିବ?
ସେମାନେ ଭାବୁଥିଲେ କି ଯିଏ କର୍ତ୍ତା ବସିବ ତାର ଅଧିକ ପାଠ ହେବ ବୋଲି। ତ ତାପରେ ସ୍କୁଲରେ ଆମର ଯେବେ ଦଶମ ପରୀକ୍ଷା ହେଲା ସେ ବର୍ଷ ଦଶମ ପିଲାଙ୍କ ପାଇଁ ଗୋଟେ ସ୍ଵତନ୍ତ୍ର ପୂଜା ହୁଏ। ସବୁ ଦଶମ ପିଲାର ପିଲାମାନେ ବସି ବସନ୍ତି। ପୂଜାର ସାମ୍ନାରେ ବସନ୍ତି ଦଶମ ପିଲାମାନେ ସେମାନଙ୍କୁ ନନା ଜଣ ଜଣଙ୍କୁ ନେଇ ସେଇଠି ପୂଜା ପାଖରେ ବସାନ୍ତି ସମସ୍ତଙ୍କୁ ଫିତା ବାନ୍ଧି ଦିଅନ୍ତି। ଉଁ ସ୍ୱତନ୍ତ୍ର ଭାବରେ ସେମାନଙ୍କ ପାଇଁ ପୂଜା ହୁଏ। ଆଉ ତମ ସ୍କୁଲରେ ଖାଇବା ପିଇବା ହୁଏ ଗଣେଶ ପୂଜା ରେ?
ହଁ ଆମ ସ୍କୁଲରେ ବି ଖାଇବା ପିଇବା ହୁଏ ଯେମତି କି ହଁ ପ୍ରସାଦ ସେଟା କହିବା ଯେମିତି ଅରୁଆ ଅନ୍ନ ହୁଏ ଡାଲମା ହୁଏ। ଟା ଆଉ ତା ସାଙ୍ଗରେ କ୍ଷୀରି ହୁଏ। ତ କଣ କରନ୍ତି ଯେତେବେଳେ ମାନେ ମିଟିଙ୍ଗ ହୁଏ ଗଣେଶ ପୂଜା ପାଇଁ ସେତେବେଳେ ସେଇ ଚାନ୍ଦା ଟା ବି ନେଇଯାଆନ୍ତି। ଦିଦିନ ଭୋଜି ଜି ହେବ ବୋଲି ବି ଆଉ ଅଧିକ କୋଡ଼ିଏ ତିରିଶ ଟଙ୍କା ଜଣ ଜଣଙ୍କଠୁ ନେଇଯାଆନ୍ତି। ତ ସମସ୍ତଠୁ କୋଡ଼ିଏ ତିରିଶ ଟଙ୍କା ନେଇଗଲେ ଆରାମସେ ସ୍କୁଲଟା କେତେ ବହୁତ ପିଲା ଶହେ ଦେବେ। ପିଲା ମାନେ ହେଇଯାଏ ଆରାମସେ ଭୋଜି ହେଇଯାଏ। ତ ଭୋଜି ହେଇ ସାଇଲା ପରେ ମାନେ ଖାଇକି ସେତେବେଳେ ମାନେ ବହୁତ ଖୁସି ଲାଗେ ତାପରେ ତ ଜାଣିଥିବେ ଯେ ଗଣେଶ ପୂଜା ହେଲେ ମାନେ ଗଣେଶ ନ ପଡିଲା ଯାଇକି ମାନେ ଆମେ ସମସ୍ତେ ଯେତେବେଳେ ବାହାନ କରୁ ଯେ ଠାକୁର ତ ପଡିନାହାନ୍ତି। ଆଉ ମୁଁ ବହି ଆସିନାହିଁ ଆମ କେମତି ସ୍କୁଲ୍ ଯିବୁ କେମତି ଟିଉସନ୍ ଯିବୁ ସେମିତି ବାହାନା କରିକି ଦୁଇ ତିନି ଦିନ ବେଳକୁ ତ କିନ୍ତୁ ଗଣେଶ ପୂଜା ବହୁତ ଭଲ ଲାଗେ। ଆଉ ଏବେ ତ ଜାଣିଥିବେ ଗଣେଶ ପୂଜା ଆହୁରି ଧୁମଧାମ ରେ ପାଳନ ହଉଛି ଆମର ଏଇଠି ଭୁବନ ରେ। ମାନେ ତାଲଚେରକୁ ବି ସେ କାଟି ସାରିଲାଣି। ଆ ଦେଖିଥିବେ ସବୁ ବର୍ଷ ଗୋଟେ ଗୋଟେ ନୂଆ ନୂଆ ଢାଞ୍ଚାରେ କରିଥାନ୍ତି ଯେମିତି କି ଶ୍ରୀମନ୍ଦିର କରିଥିଲେ ଅଯୋଧ୍ୟା କରିଥିଲେ ଆର ବର୍ଷ। ତାପରେ ଏବ ବର୍ଷ ବି କଣ ଗୋଟେ ତାଙ୍କ ମୁଣ୍ଡରେ ପ୍ଲାନିଂ ଥିବ ଯେ ନୂଆ କଣ କଛି କରିବା। ତା ପରେ ବଟ ଗଣେଶ ହଉଛନ୍ତି କେଦାରନାଥ ବି ହଉଛନ୍ତି ତ ଭୁବନରେ ତ ଜାଣିବେ ଯେ ଯୋଉ ଅଯୋ ହେଇଥିଲା ଆର ବର୍ଷ ଗଣେଶ ପୂଜା କୁ ମାନେ ଅଯୋଦି ଆକାରରେ ଟେନ ମରାଣିକି ଗଣେଶଙ୍କୁ ପୂଜା କରୁଥିଲେ ତ ନେଇସାରି ଲୋକ ତ ମାନେ ସନ୍ଧ୍ୟା ସମୟରେ ଏତେ ଭିଡ ଯେମିତି ଶ୍ରୀମନ୍ଦିର ପରୀକ୍ଷା ପା ଭିଡ ଆ ଭିତରେ ପୁରା ଦଳାଚକଟା ର ସମସ୍ୟା ବି ହେଇଗଲା ଅଣ ନିିଶ୍ଵାସ ହେଇଗଲା। ହ ସନ୍ଧ୍ୟା ସମୟରେ ଯଉଁ ଲାଇଟିଂ ପାଇଁ ମାନେ ସବୁ ଲାଇଟ୍ ଆଲୁଅ ଦେଖିବା ପାଇଁ ହବ କଣି ସନ୍ଧ୍ୟାରେ ଗଲେ ତୁ ସନ୍ଧ୍ୟାରେ ଗଲା ଆଉ ସମସ୍ତେ ତବେ ଏକଜୁଟ ମାନେ ଏମିତି ବି ନାହିଁ ଏଇ ଏରିଆ ବୋଲି ମାନେ କୁଆଡୁ କୁଆଡୁ ଲୋକ ଆସିଥିବେ ଯେ ତାର ଠିକ ନାହିଁ ତ ନିୟୁଜ ରେ ବି ଦେଇ ଥିଲା ଯେ ଅଯୋଧ୍ୟା କେମତି ହେଇଥିଲା ଭୁବନରୁ ତ ବହୁତ ବଢିଆ ହେଇଥିଲା ତ ସେଇ ସମୟ ରେ ଆପରେ ମୀନା ବଜାର ବି ପଡ଼େ ଆଉ ଯାତ୍ରା ବି ପଡ଼େ। ବହୁତ ଖୁସି ଲାଗେ ଆଉ ଜାଣିଥିଲେ ଯେ ଗଣେଶ ପୂଜାରେ ଯୋଉ ଲଡୁ ଥିଲା କରାଯାଏ। ଗୋଟେ ଜାଗାରେ ସବୁ ଗଣେଶକୁ ଏକାଠି କରିକି ସେ ଭୁବନରେ ତାଙ୍କର ଗଣେଶ ମହୋତ୍ସବ ହୁଏ ସେଠି। ଅ ତ ଯୋଉ ମୂର୍ତ୍ତି ବା ମୂର୍ତ୍ତି ଯାହାର ଅଧିକ ସୁନ୍ଦର ହେଇଥିବ ତା ତାକୁ ବି ପ୍ରତିଯୋଗତାରେ ମାନେ ପ୍ରାଇଜ ଦିଅନ୍ତି ଆଉ ଯାହାର ଡେକୋରେ ସନରେ ସୁନ୍ଦର ହେଇଥିବ ତାଙ୍କୁ ବି ଦିଅନ୍ତି। ଆ ଏମିତି କରିବା ଦ୍ଵାରା ମାନେ କଣ ସେଇ ଯୋଉ କ୍ଲବର ମାନେ ଆହୁରି ଆଗକୁ ମାନେ ବଢିବାକୁ ଇଚ୍ଛା ହବ ଯେ ନା ଆମେ ଏଥର ପାଇଛେ ଫାଷ୍ଟ ପାଇଚେ ମାନେ ଆର ଥର ବି ଫାର୍ଷ୍ଟ ହେବା ଯୋଉ ମାନେ ଥାର୍ଡ ବା ସେକେଣ୍ଡ ହେଇଥିବେ ତିନ ନମ୍ବର କି ଦୁଇ ନମ୍ବର ରେ ଥିବ କି ଚାରି ନମ୍ବର ଥିବେ ସେ ମାନେ ଚାହିଁବେ କି ଆମେ କେମିତି ଏକ ନମ୍ବରକୁ ଯିବା। ତ ସେମିତି ଆଉ ଆପଣଙ୍କ ଆଡେ ସବୁ ଏମିତି ଗଣେଶ ମହୋତ୍ସବ ହୁଏ।
ହଁ ଆମ ଆଡେ ତ ଏମିତି ହୁଏ ନାହିଁ। ତ ମୁଁ ତ ଏଇ ବର୍ଷ ଯାଇଥିଲି ମୋ ମାମୁଁ ଘରକୁ ମୋ ମାମୁଁ ଘର କ ଟକ ନୂଆପଡା ସେଠି ତ ଜାଣିଥିବେ ବହୁତ ଧୁମଧାମରେ ପାଳନ ହୁଏ। ଏ ବର୍ଷ ତ ଆହୁରି ବହୁତ ଧୁମଧାମରେ ହେଇଥିଲା ଯେମିତି ଆପ ଆପଣ କହିଲେ କି ଆପଣ ଭୁବନରେ ଯେମିତି ହୁଏ ମୀନା ବଜାର ପଡେ ଯାତ୍ରା ବି ହୁଏ ଏଠି। ତ ଏଠି ବି ବହୁତ ଏଥର କୋଡ଼ିଏଟା ବୋଧେ ମେଢ ହେଇଥିଲା। ତ ମୁଁ ପ୍ରଥମ ଥର ଯାଇଥିଲି ସେଠିକି ମୋତେ ଦେଖିକି ବହୁତ ଭଲ ଲାଗିଲା କାହିଁକି ନା ଆମର ଏପଟେ ହୁଏ ନାହିଁ। ସେମିତି ମୁଁ ପ୍ରଥମ ଥର ଦେଖିଲି ସେମିତି କିଛି। ତ ମତେ ବହୁତ ଭଲ ଲାଗିଲା ଏମିତି ଦଳାଚକଟା ଏତେ ଲୋକ ଥିଲେ। ତ ସେଠି ବହୁତ କଳାକାର ମାନେ ବି ଆସିଥିଲେ। ଗାୟକମାନେ ଅ ପ୍ରତିଦିନ ସନ୍ଧ୍ୟାବେଳେ ଭଜନ ସମାରୋହ ହୁଏ। ସେ ବହୁତ ପରିବେଶଟା ବହୁତ ଶାନ୍ତିପ୍ରିୟ ହେଇଯାଏ ହେଲେ ଲୋକ ବହୁତ ହୁଅନ୍ତି। ଦଳା ଚକଟା ଭଳି ହେଇଯାଏ। ତ ହେଲେ ମତେ ସେଇଟା ମୋତେ ବହୁତ ଭଲ ଲାଗେ ମୁଁ ଏ ଥର ବି ଭାବିଛି ସେଠିକି ଯିବି ବୋଲି। କାହିଁକି ନା ମୁଁ କେବେବି ଏମିତି ଦେଖିନି ଗଣେଶ ପୂଜା। ଆମର ତ ଏଇଠି ଖାଲି ଘରେ ହୁଏ, ତାପରେ ଆମେ ଯାଉ ଆଉ ପୁଷ୍ପାଞ୍ଜଳି ନ ଦିଆହେବା ଯାଏଁ ତ, କେହି ଖାଆନ୍ତିନି। ପୂଜା ସାରିକି ପୁଷ୍ପାଞ୍ଜଳି ଦେଇକି, ଖାଇକି, ଆମ ଘର ପାଖ ଗାଁ ସ୍କୁଲକୁୁ ଯାଏ ମୁଁ। ସେଠି ବି ମୁଁ ଯାଇକି, ସେ ପିଲାମାନଙ୍କୁ ସା ସାହାଯ୍ୟ କରେ, ଆମେ ପିଲା ଅଛୁ ସାଙ୍ଗମାନେ, ସେଠି ଯାଇକି ସେ ଛୋଟ ପିଲାମାନେ ସାହାଯ୍ୟ କରୁ, ଆଉ ମେଢ଼ ଯାଉ। ସ୍କୁଲ ସଇଲାଠୁ, ଭୋଗ ଆଉ ସବୁ ତାଙ୍କୁ ସାହାଯ୍ୟ କରୁ ଆମେ ସେଇଠି। ତାପରେ ଆମେ ଘରକୁ ଆସି, ପୁଣି ସନ୍ଧ୍ୟା ବେଳେ ଆମେ ଯାଉ ଆମ ଘର ପାଖରେ କ୍ଲବରେ ପୂଜା ହୁଏ। ସେଠିକି ବି ଆମେ ଯାଉ। ତ, ଗଣେଶ ପୂଜା ଦିନ ତ ପୁରା ହିଁ ଆମେ, ବହୁତ ହିଁ ଆମେ
ଅନୁଭବ କରୁ, ତ ଆପଣଙ୍କର ସେଠି ଘର ପାଖରେ ହୁଏ?
ହଁ, ଆମ ଘର ପାଖରେ ତ ମୁଁ କହୁଥିଲି ଯେ ମ ପଡିଶା ଘର ପାଖରେ ଜଣଙ୍କର ହୁଏ ଆଉ ଆମ ଗାଁରେ ମାନେ ପିଲାମାନେ ସିଏ ବି ବଡ଼ ବଡ଼ ପୁଅ ପିଲାମାନେ, ସେ ଭାଇମାନେ, ସେମାନେ ବି କରନ୍ତି। ତ ଆଉ ଏମିତି ବି ଛୋଟ ଛୋଟ ଗଣେଶ ଆଣିିକି ସମସ୍ତେ ମାନେ ପ୍ରାୟ ଆମ ଏପର୍ ସାହିରେ ଧରିନିଅ ହେଲା ଗୋଟେ ଗଣେଶ, ସେପଟେ ସାହିରେ ଏମିତି ଜଣେ ଦୁଇ ଜଣଙ୍କର ଏମିତି ସମସ୍ତେ ଏ ଘରେ ଘରେ କ ବି ଏଥର ଗଣେଶ ପୂଜା କଲେଣି, କାରଣ ଗଣେଶ ଠାକୁର ତ ମାନେ ଶୁଭ ମନାଯାଏ। ସେ ଘରକୁ ଆସିକି ତ ଛୋଟ ମୂର୍ତ୍ତି ଆଣିକି ସମସ୍ତେ ଗଣେଶ ପୂଜା କରନ୍ତି, ହଉ ଏବେ ମୁଁ ଟିକେ ଟିକେ ରହୁଚି, ମୋର ଟିକେ ରୋଷେଇ ଅଛି, ମୁଁ ଆପଣଙ୍କୁ ପରେ କଲ କରିବି, ଫ୍ରି ହେଇକି।